ହଁ ସାଙ୍ଗ କୁହ କଣ କରୁଚ?
ଯାଇ ବସିଚିତ ଦେଖୁଛ ତ କେତେ ଗରମ ହଉଛି ପଦାରେ ଟିକେ ବସିଚି ଆଉ।
ହଁ ପା କୁହନି କୁହନି ମଣିଷ ପୁରା କଙ୍କାଳ ହେଇଗଲାଣିି
ହଁ ଆଚ୍ଛା କୁହ ତମର ଆଜି ଦିନ କେମିତି କଟିଲା?
ମୁଁ ସକାଳୁ ତ ମୋ ପୁରା ଇଏ ରୁଟିନ ଟା କହୁଛି।
ଓକେ।
ମୁଁ ସକାଳୁ ଉଠିଲି ସକାଳୁ ଉଠିକି ଗା ହେ ମୋର ନଆ ଗାଧେଇନି ଆଗ ରୋଷେଇ ଟିକେ ଭାତ ଟିକେ କରିଦେଲି ଶୀଘ୍ର ତା
ମାନେ ତମେ ମାନେ ସବୁ କାମ କରୁଚ ନା କି ଘରେ ରହିକି।
ହଁ ହଁ ମଁ ଦିଦି ଅଛନ୍ତି ଭାଉଜ ତାଙ୍କ ଦେହ ଭଲ ନଥିଲା ମୁଁ କଲି କରିଲି ଦିଦି ସାଙ୍ଗେ ମିଶିକି ସମସ୍ତେ ମିଶିକି କରିଦେଲେ କାମ ଟିକେ ଶୀଘ୍ର ସରିଯିବ।
ହଁ ସେଟା ତ ଠିକ୍।
ହଁ ତାପରେ ତାକୁ ବସେଇଲା ପରେ ତାପରେ ଗରମ ହେ କାଲି ହଳଦୀ ଥିଲା ନା ଜଣଙ୍କର ସେ ହରଦୀ ସେରି ମନିରେ ଯାଇଥିଲି। ତାପରେ ଟିକେ ଉପର ହଳଦୀ ବୋଳା ହେଇକି ରାତିରେ ଶେ ସାଢ଼େ ଦଶଟାରେ ଆସିକି ଶୋଇ ପଡ଼ିଥିଲି ହେଲା।
ଭଲ ଥିଲା।
ଆ ସୋ ଏ ହୁଁ ଉଠେଇ ଦେଇଛି ଆଉ ତାପରେ ଟିକେ ସାଢ଼େ ଦଶଟା ରାତିରେ ଆସିକି ଆସିକି ସକାଳେ ଗାଧେଇଲି ଗାଧେଇକି କାମ ସଇଲା ପରେ ଟିକିଏ ବଜାର ଗଲି। ଟିକେ ମୋ ଜିନି ଚୁଡି ଫୁଡି ଆଣଲି ଟିକେ ଚୁଡି ଫୁଡି ଆଣିଲି ଟିକେ ମ ମିଆଁଚିଙ୍ଗ ର ମୋ ମାର ବି ଆଣିଲି। ତାପରେ ସବୁ ଜିନିଷ ପତ୍ର ନେଇକି ଆଇଲି ତାପରେ ଟିକିଏ ଜଣଙ୍କ ମ୍ୟାରେଜରେ ସା ବାହାଘର ଯିବି। କାଲି ସଜବାଜା ହେଇକି। ଟିକେ ଭଲ ଟିକେ ସଜ ହେଇକି ପଳେଇଲି ତାପରେ ଏ ଗାଡି ଟିକେ ଲେଟ ଗଲୁ ତାପରେ ସେଠି ଆଇକି ପହଞ୍ଚିଲୁ। ଖାଇଲୁ ବିରିଆନି, ଦହି, ଖଟା ସଲାଟ୍, ପାମ୍ପଡ଼। ସବୁ ଖାଇ ଫେଇକି ତାପରେ ରେଷ୍ଟ ନେଇକି ରେଷ୍ଟ ଟିକେ ନେଇକି ତାପରେ ଶୀଘ୍ର ପଳେଆଇଲି, ଶୀଘ୍ର ପଳେଇଆଇଲି କାଇଁ କାରଣ ମେହେନ୍ଦି ଆଉ ଗୋର ଜଣ ତ ମ୍ୟାରେଜ୍ ଅଛିନା, ବାହାଘର କାଲି ଅଛି ନା ତ ମେହେନ୍ଦୀ
ତୋମର ପୁରା ଲାଗ୍ ଲାଗ୍ ଲାଗ୍ ଲାଗ୍ ଏବେ ବୋଧେ ଅଛି ବହୁତ ବାହାଘର ନାଇଁ କି?
ହଁ, ହଁ ମୋର ପୁରା ଫୁଲ୍ ବିଜି। ବହୁତ ବ୍ୟସ୍ତ ମୁଁ ଏବେ ଅଛି, ଯେତିକ ମେହେନ୍ଦୀ ମୁଁ ନଗେଇନି ବୋଲିକି କାଲି ଚାର ଅଛି ମୋର ଟିକେ ଇଏ ମୁଁ ବନ୍ଧୁବାନ୍ଧବର ଅଛି। ନା ସେଥିପାଇଁ ମୁଁ ମେହେନ୍ଦି ଫେହେନ୍ଦି କିଛି ନଗେଇନି। ମୁଁ ଆଜି ଜଣଙ୍କ ସାଙ୍ଗ କତି ଆସିଲି ସେ ଗୋଟେ ହା ତରେ ମେହେନ୍ଦି ଗୋଟେ ନଗେଇଲା, ଆଉ ଗୋଟେ ହାତରେ ନଗଉଛି। ମେଏନ୍ଦି ମୁଁ ମେନ୍ ସିଏ ଆଣିନଥିଲି ସେ କୋ- ସାଙ୍ଗେ ସାଙ୍ଗେ ସେ ବାହାଘରରୁ ଆସିକି ଗାଡି ନେଇ କି ଶୀଘ୍ର ଗଲି ମେହେନ୍ଦି ନେଇକି ଆଇଲି।
ସେ ଏବେ ଏବେ ମାନେ ଫାଙ୍କାରେ ଅଛ ନା ଏବେ ବି ବ୍ୟସ୍ତ?
ମେହେନ୍ଦି ନଗଉଛି, ତୋମ ସାଙ୍ଗେ କଥା ହଉଛି।
ଆଚ୍ଛା, ଆଜିକାଲି ତୋମେ ଏଥିରେ କାହିଁକି ପାଠପଢ଼ାରେ କାହିଁକି ତୁମେ କୁମୁଆ କୋଉ ପାଠ ପଢି ବିି ପାରିଥାନ୍ତ ଫୋନ୍ ଦ୍ଵାରା।
କରିଥିଲି ହଁ କରିଥିଲି ଯେ
ସଂଯୋଗ କରିଦେଇଥାନ୍ତେ ଆପଣ ଏ ନେଟ୍ ମାଧ୍ୟମରେ ତ ହଉଥିଲା ନା।
ହଁ ଏ ବି କଥା ଯେ ମୁଁ କରିଥିଲି ଅଧା କରିକି କ ଅ, କଟିଗଲି, ମୁଁ ତାପରେ ଫୋନ୍ ଫୋନୂ ଆସିଲା ଇଆଡେ ସିଆଡେ ତାପରେ ଟିକେ ମ୍ୟାରେଜ ବୁଝି ପାରୁଛ ମ୍ୟାରେଜ୍ ରେ କେତେ ବେସ୍ତ।
ଆଉ ଆଚ୍ଛା ତାହେଲେ କୁଅ ଆମର ସେଦିନ ଯୋଉ ଭୋଜି ହେଇଥିଲା କେ-କେମିତି କଣ? ଭଲ ଲାଗିଲା ନା ଭଲ ଲାଗିଲାନି?
ବଢିଆ ନାଗିଲା ସେଦିନ ବଢିଆ ହେଇଥାଏ। ଡାଲି ଟା ବଢିଆ ହେଇଥିଲା ଡାଲି ଟା ଅରୁଆ ଟା ବଢିଆ ହେଇଥିଲା ମ- ମୁଁ ତ ପେଟ ପୂରିକି ଖାଇଛି।
ତ ହଁ, ଅ, ଡାଲିଟା ତ ବହୁତ
କିନ୍ତୁ ତୋମେ ତୋମେ ବହୁତ କାମ କରିଛ, ଆମେ ତ କିଛି କରୁନୁ ତୋମେ ବହୁତ କାମ କରିଛ।
ଆମେ କଣ କରିବୁ ଆମେ ତ କିଛି ନୁହଁ, କିନ୍ତୁ ଆଉ ଜଣେ ଯିଏ, ଆଉ ଜଣେ ବସିକି ଛାଣୁଥିଲେ ହେଲା ସିଏ ବି ତ ବହୁତ କରିଛି, ସମସ୍ତେ ମିଶିକି କରିଚନ୍ତି, କିଛି କଥା ନାଇଁ, ତୋମେ ମାନ ବି ତ ସାହାଯ୍ୟ କରିଛ ନା ନାଇଁ। କଟାକଟି ରେ।
ହଁ କରିଛି ଯେ ତୋମଠୁ କେତେ କମ୍।
ମୋର ଆଜି ମନେ ନଥିଲା ଯେ ତୋମର ଆଜି ବାହା ଘରର ଯିବାର ଅଛି, ତ ମୁଁ ଭାବିଲି ଆଜି କଣ ଏତେ କମ୍ ପିଲା ଆସିଛନ୍ତି ସେଥିପାଇଁ। ସକାଳୁ ଆଜି ଏତେ ଖରା ହଉଛି ଯେ ପୁଣି ସାଇକଲ ନେଇକି ଯିବା ହଁ।
କେତେ ଯିବ ଉଁ, ବ୍ୟସ୍ତ ରହି, ତାପରେ ସୋମବାରଠୁରୁ ଟିକେ ମୁଁ ଫ୍ରି ହେବି।
ଆଚ୍ଛା ତ ସେବେରେ ସେଥିରେ ତ ଆମର ଛୁଟି ଅଛି ନା ଆମର ଇଏ ପାଇଁ। ରଜ ପାଇଁ କିଛି କଥା ନାଇଁ।
ଓ ଛୁଟି ଅଛି?
ହଁ ରଜ ପାଇଁ ଛୁଟି ଅଛି ସୋମବାର ମଙ୍ଗଳବାର ଛୁଟି ଅଛି।
ସୋମବାର ମଙ୍ଗଳବାର ଓ ମୁଁ ଜାଣିନଥିଲି। ଯେବେ ମୋର ଯେତେଳେ କାମ ପଡିବ ସେତେବେଳେ ଛୁଟି ନଥିବ, ଯେତେ ମୋର କାମ ଥିଲା ସେ ଛୁ
ବାସ୍ ବାସ୍ ବାସ୍। ମୋର ବି ସେମିତି ମୋର ବନ୍ଧୁବାନ୍ଧବଙ୍କର ବି ଗୋ ମାନେ ଜଣଙ୍କର ଜଣେ ଭଉଣୀ ବି ତାଙ୍କର ବାହାଘର ଅଛି।
କ
କଣ କରିବି ମତେ ବି ସେଟାକୁ ବି ଯିବାକୁ ପଡିବ। ନି ଏ ପାଠ ପଢାକୁ ବି ଦେଖିବାକୁ ପଡିବ ତ ମୁଁ ବହୁ
ହଁ ପାଠ ପଢ଼ା ଫାଷ୍ଟ
ପ୍ରାୟ ଚାରି ଦିନ ଭଳି ଛୁଟି ହେଇଯିବ ମୁଁ ଏମିତି କି ମୋରଁ କ ନା ବି କଟି ଯାଇ ପାରେ ମୋତେ ଲାଗିଲାଣିି।
ମୁଁ ତ ଏଇନା ଆଉ ମୋତେ ମୁଁ କୁଆଡେ ଯିବିନି ବାହାଘର ବାହାଘରେ ଯାଥାଉ ମୁଁ ପାଠ ପଢା ଆଗେ।
ହୁଁ ପାଠ ପଢା ଅଛି ଆଜି ଆମର ଆଜ ଯୁ ସେ ଯୋଉ ବବିତା ମା ମାନେ ଆମର ସେଦିନ ଯୋଉ ମ୍ୟାମ୍ କଥା ହଉନଥିଲେ ନା? ଚାକିରିପାଇଁ ଠିକ୍ ଅଛି ଆଜି ସେ ବି ଆଜି ସେ ବି ମାନେ ଫୋନ୍ ମାଧ୍ୟମରେ ସଂଯୋଗ କରିଥିଲି କଥା ହଉଥିଲେ।
କଣ କହିବି? କ କହିବି?
କ କହିଲେ ରେ ଟା ମୁଁ ଆଛା ମୁଁ ଏଟା ଫୋ ମାନେ ମେସେଜ ମାଧ୍ୟମରେ ଜଣେଇଦେବି ଆଉ ହେଲା।
ଓ ହଉ ତମେ କୁହ? ଆଉ ମାନେ କଣ ତମ କେମିତି ଗଲା?
ମୋ ଦିନ କେମିତି ଗଲା ଯେମିତି ସବୁଦିନ ଭଳି ସକାଳୁ ଉଠିବା ଗା ନି ନିତ୍ୟ କର୍ମ ସରିବା ଗାଧୋଇବା। ତାପରେ ଜଳଖିଆ ତିଆରି କରିବା ମା ଠାକୁର ପୂଜା କରିସାରିଲା ପରେ ମତେ ଆସିିକି ମତେ ସାହାଯ୍ୟ କଲି। ସେ ତାପରେ ଖାଇ ଦେଇେଇକି ବାହାରିକି ଗଲି। ହଁ ମୁଁ କରେ ସବୁ କରେ ଖାଲି ଉ ମାନେ ଏ ରୁ ୱାଇ ଏ ର ଜେଟ କରେ ହେଲେ ଗୋଟେ ଜିନିଷ ମତେ ପସନ୍ଦ ନୁହଁ।
ହଁ ଆଛା ଆଚ୍ଛା। ବାସା ବସା ବାସନ ଧୋଇ ଦଉଥିବ ତ?
ସେଟା ନୁହଁ ନା ନା ସେଟା ନୁହଁ। ଆମର ଯୋଉ ପୋ ରହିଲାପୋଷାକ ସଫା କରିବା। ସେଇଟା ସେଇଟା ମୁଁ କରେ ହେଲେ ମୋର ସେଟା ତାଲେ ପଶୁନି ଇ ମାନେ ଏମିତି
ନା ମୁଁ କଗ ଲ କି ମୁଁ ଡ୍ରେ ମୁଁ କ କପଡା ଧୋଇଦେବି ମାନେ କାଚି ଦେବି ସବୁ କରିଦେବି କିନ୍ତୁ ଶୁଖେଇଲା ବେଳେ ବି ମୁଁ ଶୁଖେଇବି ଫୋପାଡ଼ି ଦେବି।
ନାଁମ୍।
ଶୁଖିଲା ଶୁଖିଲା ମତେ ଭଲ ଲାଗେନି ଶୁଖେଇବାକୁ ଭଲ ଲାଗିବନ କି ଉ ଉଠେଇବାକୁ ଭଲ ଲାଗି
ଆଉ ଯୋଉ ଘରକାମ ଏ ରୁୱାଇ ରହିଲା ଅଲ ଅଲ୍ ସବୁ
ସକାଳୁ ସକାଳୁ ଯୋଉ ରହିଲା ମାନେ ଯଦି ମା କୁ କୋଉ ବନ୍ଧୁ ବାନ୍ଧବ ଘରକୁ ଯଦି ଯାଇଥିବେ ମୁଁ କରିବି ନହେଲେ ଜାଣିଥିବ ଏବେ ମା ରହିଲେ ତ ଇଚ୍ଛା ହୁଏନି ସକାଳୁ ଟିକିଏ କରିବା ପାଇଁ।
ହଁ
ସେ ସେଇଭଳି ଆଉ ତାପରେ ସେ
ମୁଁ ଟିକିଏ ସତକତା କହିବି ମୁଁ ଗୋଟାଏ କୋଢ଼ିଆ ପିଲାଟେ ଆଉ।
ଓ କୋଢିଆ ସେଟାକୁ କୁହନ୍ତିନି।
କିନ୍ତୁ ମୁଁ ଏକା ଯଦି ଘରେ ଥିବି ସବୁ କାମ ପୁରା ଫଟାଫଟ ଫିନିସ ପୁରା ଶୀଘ୍ର କରିଦେବି। କିନ୍ତୁ କେହି ଯଦିଥିବେ ଭଉଣୀ ଇ ଭାଉଜମାନେ
ବାସ୍ ହଁ ଅଛନ୍ତି ତ ଆଉ କରିଦେବେ ତ ଏଇଆ ଆଉ।
ହଁ।
ତାପରେ ସେଠୁ ଆସିଲି ସେଠୁ ଆସିଲୁ ଆଜି କେତେଳେ ଆସିିକ ପହଞ୍ଚିଲୁ? ସାଢେଗୋଟେ ବେଳେ ବାହାରିଲୁ। ଆଜି ବହୁତ ଲେଟରେ ବାହାରିଛୁ ହେଲା ବି ଦିଟା ହେଇନଥିଲା ଘରେ ପହଞ୍ଚିଲି। ତାପରେ ଟିକିଏରୋଷେଇ ହେଇଥିଲା ଯୋଉ ବା ଧୋଇଦେଲି ଆଉ ନିଜେ ଫ୍ରେଶ ହେଇଗଲି ମାନେ ନିଜେ ମୁହଁ ହାତ ଗୋଡ ଧୋଇକିଆଇଲି। ମୋ ପୁଅର ମୋର ଖାଇଦେଲୁ ତାପରେ ଆମେ ସି ଡ୍ରେସ୍ କିଣିବା ପାଇଁ ଜାରକା ତାପରେ ଯେମିତି ହେଇ ଜାରକାରୁ ଆସିକି ସେଇ ବସିକି ତମ ସହିତ କଥା ହଉଛି ଆଉ।
ଆଛା ଆଚ୍ଛା।
ଆଉ କ?
ଆଉ ତମେ କୁହ ତମର ଦିନ ସାରା କଣ ଗଲା ଭଲ ଆଉ।
ଦିନ ସବୁ ଭଲ ହେଲେ ଟିକେ ପବନ ବେଶୀ ଟିକେ ଜୋର ହେଲେ ଟିକେ ବେଶୀ ଭଲ ହୁଅନ୍ତା।
ହଁ ଖରା ଟିକେ କଣ କହିବୁ।
ତମ ଆଡେ କଣ ମେଘ ହଉ ହଉଛି କି?
ନାଁ ପହର ଦିନ ସେଇଟା ଆସିଥିଲା।
ହଁ ଏଇ ଦି ଦିନ ତଳେ ଯୋଉ ବଜ୍ରପାତ ହେଇଛି ନା।
ସେଇଟା ହିସାବ ବାହାରେ
ହଁ ପା
ଏ ଆଉ ପଦାରେ ବସି ଗଛଲତା ପାଖରେ ବସିଛି ପବନ ଯାହା ଟିକେ ବହୁଛି ରାସ୍ତା ରାସ୍ତା ରାସ୍ତାରୁ ଯିଏ କହିବ ରାସ୍ତାରେ କିଏ କିରୋସିନ ଢାଳିକି ନହେଲେ ପେଟ୍ରୋଲ ଢାଳିକି। କିଏ ନିଆଁ ଲଗେଇ ଦେଇଛି ଆଉ ଏତେ ଜୋରରେ ତାତି ଉଠଉଛି।
କ ଆଜି ନା ସାର୍ ମୁଁ କ୍ଳାସ୍ ରୁ ଆସୁଥିଲି ଜାଣିଲ ନା ବସ୍ ଷ୍ଟାଣ୍ଡ ରୁ ଆସୁଥିଲି। ଆ ସେଦିନ ମୁଁ ଗାଡି ନେଇଥିଲି ସାଇକେଲ ନଥିଲା। ଗାଡି ନେଇନଥିଲି ବାପା ଶୋଇପଡିଥିଲେ ଆସିିଲାବେଳକୁ ହଁ ମାନେ କେହି ନଥିଲେ ମତେ ଆଣିବା ପାଇଁ ମୁଁ ଫେରେ ଚାଲି ଚାଲିଛି ଆଇଥିଲି କୁହ ନା ମୁଁ ଯେମତି ଗୋଡ। ଯେମିତି ପୋଡିଗଲା ସେ କାନ୍ଦି କାନ୍ଦିକି ଯା ଆସିଛି।
ହଁ ପରା ମାନେ ଏତେ ଜୋର ଗରମ ହଉଛି ଆଉ କଣ କହିବ। ଟିକେ ପବନ ଦେଲେ ବି ଟିକେ ଭଲ ହୁଅନ୍ତା ନହେଲେ ରାସ୍ତା ମାନଙ୍କରେ ଯଦି ଏ ଗରମ ପାଇଁ। ଯୋଉ ଜଳ ଛତ୍ର ଯୋଉ କୁହନ୍ତିନି ତାର କିଛି ସୁବିଧା କରନ୍ତେ ତାର କିଛି କିଛି ସୁବିଧା ନାହିଁ କି କୋଉ ଛାଇରେ ଠିଆ ହୋଇପାରିବ ସେଠି କୋଉଠି ମାନେ ସୁବିଧା ନାହିଁ।
ଗଛ ପତ୍ର ମେନେ କଥା ଲଗାନ୍ତେ। ଗଛ ପଛ ସବୁ ଜାଗାରେ ହାଣି ହୁଣି ପକେଇଲେଣି।
ପକେଇ ଖାଲି ରାସ୍ତା କରି ଯାଉଚନ୍ତି ଘର କରି ଯାଉଚନ୍ତି ଲୋକ ହଇରାଣ ହେବେନି ଆଉ କିଏ ହଇରାଣ ହେବେ।
ଗଛ ପତ୍ର ସବୁ ଯେ ଗଲା ସେ ଘର ଦ୍ୱାର କରିବା ପାଇଁ କାଟିଲା କିଏ କଣ କରିବ। ଆଗେ ଏ ବହୁତ ଭଲ ଥିଲା। ଗଛ ପତ୍ର ସବୁଥିଲା ଏକାଥିଲା ହେଇଥିଲା।
ହଁ। ସେଇ ଆଉ କଣ କରିବା।
ଆଉ ସମସ୍ତେ କଣ କରୁଚନ୍ତି ଏକାଠି ହେଇକି ସମସ୍ତେ ପ୍ରାୟ ବସିଚନ୍ତି ନା।
ହୁଁ। ଆଉ ତମ ଘରେ ସବୁ କହିବ ଭଲେ ଆଉ ତମ ଘରେ ସବୁ?
ହୁଁ ଜଣେ ଯାଇଚନ୍ତି ଖେଳିବା ପାଇଁ ଜଣେ ଯାଇଚନ୍ତି ପାଠ ପଢିବା ପାଇଁ ଆଉ ଜଣେ ଟିଭି ଦେଖୁଚନ୍ତି।
ଓହୋ ଟିଭି ଆଉ ଟିଭିରେ କଣ ଦେଖୁଚ ତମେମାନେ?
ଫିଲ୍ମ ଦେଖୁଚନ୍ତି ସିନେମା।
ଆଚ୍ଛା।
ଯୋଉଟାକୁ ଆମେ କୁହନ୍ତି ଚଳଚିତ୍ର ମାନେ କଣ କହିଲ ଓଡିଆ ଓଡିଆ ମତେ ମାନେ ଓଡିଆ ମତେ ଭାବିବାକୁ ପଡୁଚି ମୁଁ କଣ କହିବି? ସବୁଥିରେ ତ ଯାହାବିହେଲେ ଇଂରାଜୀ ଶବ୍ଦ ଆଉ ଇଂରାଜୀ ଶବ୍ଦ।
ହଁ ହଁ ଆମେ ନ ଏମିତି ଏମିତି କଥା ହେଇଯାଉଚୁ ସେଇଟା ତ।
ବାସ୍ ହଁ ସାଧାରଣ ଭାବେ ଏଇଠି ବର୍ତ୍ତମାନ ମୋ ଆଖି ଆଗରେ କିଛି ପିମ୍ପୁଡି ଗୋଟେ ପୋକକୁ ମାନେ ବୋହିକି ନେଇଯାଉଚନ୍ତି ଖାଦ୍ୟ ରୂପେ କ ଗ୍ରହଣ
ହୁଁ ଓହୋ କି ସୁଦ୍ଧ ଓଡିଆରେ ତମେ କହୁଚ।
ମତେ ଭାବିବାକୁ ହିଁ ପଡୁଚି ମୁଁ କଣ କହିବି?
ହୁଁ।
ଓକେ ଆ ପରେ କିନ୍ତୁ ମୁଁ ତମକୁ କଲ ବ୍ୟାକ କ ମାନେ ମୁଁ ପୁନଃ ତମକୁ କଲ୍ କର
କହିବି କଲ କରିବି ବା ଫୋନ କରିବି ଏହାବି କିଛି
ହଁଅଁ।
ଆଚ୍ଛା ତମେ ଦିନକୁ କେତେ ସମୟ କଥା ହଉଚ ତମ ସାଙ୍ଗ ମାନଙ୍କ ସାଙ୍ଗରେ?
ହୁଁ ତମେ କଣ କହିବ ମୁଁ କଥା ହେଇପାରୁନେଇଁ ଯେତିକି ଚିଡା ଚିଡା ନାଗେ।
ଏ ନା ନା ମୁଁ ମୋ କଥା କହୁନି ମାନେ ତମର କେତେ ସମ କେତେ ଘଣ୍ଟା ଯାଉଚି ତଥାପି? ମାନେ ଟୋଟାଲ ଚବିଶ ଘଣ୍ଟା ଭିତରେ କେତେ ଘଣ୍ଟା ଯାଉଚି?
ହଉନି ହଉନି ଟୋଟାଲ
ହଉନି ମାନେ ଏମିତି
ହଉଚି ଯେ ତାକୁ ଦି ତାକୁ ତାକୁ ଦିଟା ତାକୁ ଦିଟା କରିଦେଲେ ହେଇଗଲା ସରିଲା ଆଉନି।
ହୁଁ ଏମତି ମୁଁ ତ କାହା ସହିତ ମୁଁ ନୁହ ମନେ ମୁଁ କେବଳ ଜମା ଦି ଜଣ ତିନି ଜଣଙ୍କ ସହିତ ଜମା ଏତିକି ମାନେ କରିଚି ନହେଲେ ଆଉ ନାହିଁ ତମେ
ଭାବିଲି ତମର ପୁରା ବେଶୀ ମୁୁ ଭାବିଲି ତମର ବେଶୀ ହେଇଯାଇଥିବ।
ଜମା ନୁହଁ ତମେ ହଉଚ ଚାରି ନମ୍ବର।
ହଁ ହଁ। ହୁଁ ବୁଝି ପାରୁଛୁ।
ହବା।
ହଁ ଏ ବି କଥା ଭାବିବା ଆମେ ଆମେ ଏମିତି କଣ କଥା ହେଇ ଜଣାପଡୁନି ଏଇ ଗୋଟେ ଇଏ ଟାସ୍କ ମିଳଛି ଯେ ସେଥିରେ ମେ ଭାବ ବିଇବାକୁ ପଡୁଛି।
କିଛି ମାନେ ନିଜର କିଛି କହିବନି କିଛି ନାଁ ନବନି। କିଛି ଇଂରାଜୀ ଶବ୍ଦ ବ୍ୟବହାର କରିବନି ତ ସେଟା ଟିକେ କଷ୍ଟ ଷ୍ଟ ବଢିଯାଉଛି ଆମ ପାଇଁ ଆଉ।